ଜଗନ୍ନାଥ ଭାଇ ଯାହାହଉ ଆପଣଙ୍କ ଆପଣଙ୍କ ସହିତ ପୁଣି ବାର୍ତ୍ତାଳାପ କରିବାରୁ ମତେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଭାଇ।
ଆମେ ବି ଆମେ ବି ବହୁତ ଖୁସି ଭାଇ ସହିତ ଭାଇ କଥା କଥା ହେବ ଆଉ ଖୁସି ହେବନି।
ହଁ ନିହାତି ଆପଣଙ୍କ ମାନେ ମଧୁର ନିଶ୍ରିତ ବାଣୀ। ଆପଣ ହୁଏତ ଶୁଣିକି ମାନେ। ଆଉ ମତେ ଏତେ ଖୁସି ଲାଗୁଛି ଆପଣ ବିଶ୍ଵାସ କରିପାରିବେନି। ଆପଣ କଣ କରୁଛନ୍ତି?
ମୁଁ ଏବେ ଖାଦ୍ୟ ଗ୍ରହଣ କରି ବସିଛି ଆଉ। ଆପଣ କଣ କରୁଛନ୍ତି?
ଆଁ ଖାଦ୍ୟ ଗ୍ରହଣ କରିବି ବସି ଆପଣ କଣ ଖାଦ୍ୟ ଗ୍ରହଣ କରିଲେ?
ଆମେ ଏଇ ରୁଟି, ସନ୍ତୁଳା, ଆଉ କାକୁଡି। ଏହ ଖାଇଛୁ ଆଉ ତମେ?
ମୁଁ ଭାତ ଖାଇଛି ଆଉ। ବିନ୍ସ ଆଳୁ ଭଜା, ଖାଇଛି ଆଉ ଟମାଟୋ, ବାଇଗଣ, ଆଳୁ। ଆମର ଗୋଟେ ଭର୍ତ୍ତା ହେଇଥିଲା ତାକୁ ଖାଇଛି।
ଆଚ୍ଛା ଏକୁଟିଆ ରହୁଛନ୍ତି ନା ଆଉ କିଏ ରହୁଛନ୍ତି।
ନା ମୁଁ ଏକୁଟିଆ ରହୁଛି ରୋଷେଇ କରିକି ଖାଉଛି ଆଉ।
ଆଛା କେତେବେଳେ କଣ ରୋଷେଇ କରୁଛନ୍ତି, ପୁଣି ଯାଉଛନ୍ତି କର୍ମ ଖତ୍ର ତ୍ରରେ ଯାଉଛନ୍ତି ସମୟ ହଉଛି?
ହଁ ସମୟ ହଉଛି ମୁଁ ସକାଳ ଅ ଚାରିଟାରେ ଉଠୁଛି ସକାଳ ଚାରିଟ ଏଠାରୁ ଉଠିକି ମୋର ନିତ୍ୟକର୍ମ ସାରୁଛି ତାପରେ ଟିକେ ତାପରେ ଟିକେ ରାସ୍ତାରେ ଚଲାବୁଲା କରୁଛି ନିଜର ଶରୀର ପାଇଁ ମାନେ ଶରୀର ଉପରେ କିଛି ପ୍ରଭାବ ନ ପଡିବା ପାଇଁ ରୋଗ, ରୋଗ ବ୍ୟାଧି ନହବା ପାଇଁ ତାପରେ ଆସିକି ଛଅଟା ବେଳେ ମୁଁ ମୋର। ରୋଷେଇ କାର୍ଯ୍ୟ ଆରମ୍ଭ କରୁଛି, ସାତଟା ଚାଳିଶ ପଇଁଚାଳିଶ ଭିତରେ ମୋର ରୋଷେଇ ଶେଷ ହେଇଯାଉଛି। ତାପରେ ମୁଁ ମୋର ଗାଧୋଇକି ଖାଦ୍ୟ କିଛି ଗ୍ରହଣ କରିକି ତାପରେ ମୁଁ ମୋର କାର୍ଯ୍ୟ କ୍ଷେତ୍ରକୁ ବାହାରୁଛି ଆଉ
ଅଫିସରେ ଯାଇକି କେତେବେଳେ ପହଞ୍ଚୁଛ?
ମୁଁ ମୋର ଉଁ ବେସରକାରୀ ଚାକିରିରେ ଯାଇକି ଉଁ ସକାଳ ଆଠଟା ଆଠଟା ଆଠ ପଇଁଚାଳିଶ ଘଟିବା ଭିତରେ ପହଞ୍ଚି ଯାଉଛି।
ଆଜ୍ଞା ଫୁଣି ସେଠୁ ବାହାରିକି ଆସୁଛ କେ-କେଇଟାରେ
ଆଁ ମୁଁ ସେଠୁ ବାହାରିକି ଆସୁଛି-ଇ ସନ୍ଧ୍ୟା ପାଞ୍ଚଟା ସାଢେ ପାଞ୍ଚଟା ଏମିତି ଆସୁଛି ଆସିଲା ପରେ ଉ ଟିକେ ମାନେ ଟିକେ ଧୁଆ ଧୁଇ ହୋଇକି ତାପରେ ପୁଣି ଟିକେ ଯଦି ପଡାପଡି ଥିବ କିଛି ପଢ଼ିବାର ଥିବ ତ ପଢିବି କିମ୍ବା ଯଦି କିଛି ବଜାର ରୁ ଜିନିଷ ଆଣିବାରଥିବ ଜିନିଷ ଅଁ ନବାଆଣିବା କରେ ତାପରେ ଯଦି କିଛି କାମ ଥିବ ଲୁଗା ସଫା କରିବା ହଉ ବାସନ ଧୋଇବା ହଉ ନିଜ କାମ ତ ଭାଇ ନିଜକୁ କରିବାକୁ ପଡିବ ଜାଣିଛନ୍ତି। ଆଉ ନିଜ କାମ ନିଜେ, ନିଜ କର୍ମ ନିଜେ ନ କଲେ ଆଉ ତ କେହି କରିବେନି। ଯେହେତୁ ଆମେ କାହା ଉପରେ ନିର୍ଭରଶୀଳ ନୁହଁ। ଆମେ ଆମ-ମ ନିଜ କାମ ନିଜେ କରୁ। ତ ତାପରେ ପୁଣି ରାତ୍ରି ପାଇଁ ରୋଷେଇ ଆରମ୍ଭ କରୁ ରାତ୍ରି ପାଇଁ ରୋଷେଇ ଆରମ୍ଭ କରିକି କି ଖାଦ୍ୟ ଗ୍ରହଣ କଲା ବେଳକୁ ଏଗାର ଟା ରାତ୍ରି ଏଗାରଟା ବାଜି ଯିଏ ଏଗାରଟା ଦଶଟା ପଇଁଚାଳିଶ ଏମିତି ହେଇଯାଏ। ରାତିରେ ଖା-ଖାଦ୍ୟ ଗ୍ରହଣ କରିକି ତାପରେ ଶୁ ଆଉ
ହେଲି ବୋଧହୁଏ ମୁଁ ବୋଧେ ସଂସାରର ସବୁଠାରୁ ବଡ଼ ଦୁଃଖୀ ଯିଏ କିି ସତା ଦିନମାନ ଭିତରେ କେତେବେଳେ କେତେବେଳେ ସମୟ ମିଳୁନି ଏ ଉଠୁଛି ରୋଷେ ବାସ କରୁଛି ଖାଉଛି ପିଉଛି ଗାଧଉଛି ଦୌଡୁଛି ଜ କା- କାମକୁ ପୁଣି କାମରୁ ଆସୁଛି। ଟିକେ ଧୁଆଧିଇ ହଉଛିୁ ପୁଣି ରୋଷେଇବାସ କରୁଛି ଖାଉଛି ପିଉଛି ମଜାମଜି କରୁଛି ପୁଣି ଶୋଉଛି। କିନ୍ତୁ ମୁଁ ଜାଣିଲି ଯେ ମୋ ଠାରୁ ବି ବଡ ଦୁଃଖୀ ଆଉ ଜଣେ ଅଛି ସିଏ ମୋ ସାନ ଭାଇ ମାନସ
ଯାହା ହଉ ଆପଣ ମତେ ଆପଣଙ୍କ ସାନ ଭାଇ କହିକି ସମ୍ବୋଧନ କଲେ। ମୁଁ ମୋ ନିଜକୁ ଧନ୍ୟ ମନେ କରୁଛି ଏଇଟା ମୋ ପାଇଁ ମାନେ ବହୁତ ବଡର କଥା। ଆଁ ଛାଣ ଦେଖନ୍ତୁ ପାଞ୍ଚଆଙ୍ଗୁଡି ଯେମିତି ଉଁ ପାଞ୍ଚ ଆଙ୍ଗୁଳି ଯେମିତି ସମାନ ନୁହଁ ସେମିତି ସମସ୍ତେ ଲୋକ ଲୋକ ସମାନ ନୁହନ୍ତି ନା ଆପଣ ଦୁଃଖୀରେ ଅଛନ୍ତି ମୁଁ ବି ଦୁଃଖରେ ଅଛି ବୁଝିପାରିଲେ। ମାନେ ଗୋଟେ ଦୁଃଖୀ ଗୋଟେ ଦୁଃଖୀର କଥା ହିଁ ବୁଝିପାରିବ ଆପଣ ଯାଇକି ଗୋଟେ ଧନୀ ଘରର ଅଁ ପିଲାଙ୍କୁ କହିବେ କି ଆପଣଙ୍କର ଦୁଃଖ ଏଇଆ ଏଇଆ ହେଇଛି ଆପଣଙ୍କର ସେଇଠି ସିଏ ମାନେ ଆପଣଙ୍କର ସେଠି ସେ ମଜାକ ଉଡେଇବ ବୁଝିପାରିଲେ ଆପଣଙ୍କ ଦୁଃଖ ସେଠି ସେ ଶୁଣିବନି। ତ ଗୋଟେ ଦୁଃଖୀ ଲୋକଙ୍କୁ ଆପଣ ଯଦି ଆପଣଙ୍କ ଦୁଃଖର କଥା କହିବେ ସେ ନିହାତି ଆପଣଙ୍କ ଦୁଃଖର କଥା ବୁଝିବ। ତା ସହିତ ଆପଣଙ୍କ ମନରେ ଥିବା ଉଁ ଗଭୀର ଆବେଦନଶୀଳକୁସି ବି ସିଏ ବୁଝିପାରିବ।
ଆଜ୍ଞା ଦେଖ ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ। ମାନେ ଏଇଟା ତ ଲାଗି ରହିଛି ବ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି ଏ ସମୟ ଚାଲିଯିବ ମାନେ ଥରେ ଅର୍ଜୁନକୁ ପଚାରିଲେ। ଶ୍ରୀକୃଷ୍ଣ ଯେ ଅର୍ଜୁନ ଏଠି ଗୋଟେ କିଛି ଏମିତି ଲେଖ ଯୋଉଟା ଦେଖିବ ଦୁଃଖୀ ଲୋକ ଦେଖିବ ସିଏ ସୁଖ୍ୟ ସୁଖ ପାଇବ। ଯଦି ସୁଖୀ ଲୋକ ଦେଖିବ ସିଏ ଦୁଃଖ ପାଇବ ହଁ ତ ସିଏ ଲେଖି ଲେଖି ଏ ସମୟ ଚାଲିଯିବ।
ଆଜ୍ଞା ଆଜ୍ଞା ବହୁତ ବଢିଆ ଲାଗୁଛି।
ଆମେ ଯୋଉ ସମୟ ଟା ଅଛି ଏ ସମୟଟା ସ୍ଥିର ନୁହେଁ ସମୟ ସମୟରେ ପରିବର୍ତ୍ତନ ଯେମତି ଘଣ୍ଟାର କଣ୍ଟା ସବୁଳେ ବାରାକ ପାଖ ରହେ ନା ବୁଲି ବୁଲି ବୁଲି ବୁଲି ପୁଣି ଫେରେ ଗୋଟେ ସମୟ ଆସେ ଫେ ବାର କତିକି ଆସେ କିନ୍ତୁ ଆଉ କେତେଳେ ସେ ତିି ଛଅ କତିକି ପହଞ୍ଚିଯାଏ।
ଆଜ୍ଞା।
ଆଉ କେତେବେଳେ ଦେଖିବ ଦିଟାଙ୍କ ତିନି କତିରେ ପହଞ୍ଚିଥିବ ତ ସେମିତି। ମଣିଷ ଜୀବନ ବି ସେଇଭଳିଆ କେତେବେଳେ ଘଣ୍ଟା ଘଣ୍ଟା ସବଭଳିଆ ମଣିଷ ଜୀବନ କେତେବେଳେ କଉଠି ଯାଇକି ପହଞ୍ଚିବ।
ସେଇଟାତ ନି ଠିକ କଥା ମାନେ ଆଜି ଦୁଃଖ ଅଛି କାଲି ସୁଖ ଆସିବ ଆଜି ସୁଖ ଅଛି କାଲି ଦୁଃଖ ଆସିବ। ସେମିତି ଆଉ ମାନେ କେତେବେଳେ ବି ମାନେ ସମୟ ଟା ସମୟ କେତେବେଳେ ବି ସ୍ଥିର ହେଇକି ରହେନି ନା। ତ ଆମ ଆମ ପରିସ୍ଥିତି କେମିତି ସ୍ଥିର ହେଇକି ରହିବ। ତ ସେଠି ବି ଅର୍ଜୁନ ଠିକ ଲେଖିଛନ୍ତି ଠିକ ବି କହିଛନ୍ତି। ତ ସେଇଆା ଆଉ ଆଉ
ତାପରେ ଦେଖ ଭଗବାନ ହେ ଲେ ବି ଭଗବାନ ବି ତ ଦୁଃଖର ସମ୍ମୁଖୀନ କରିଛନ୍ତି। ଭଗବାନ ରାମଚନ୍ଦ୍ର ବି ଏତେବେଳେ ରାତି ପାଇଲା ରାଜ୍ୟ ଭିଶେକ ହେଇଥାନ୍ତା। ସିଏ ରାତି ପାଇଲା ବେଳକୁ ଉର୍ ବନବାସ ଗଲେ।
ବନବାସ ଚଉଦ ବର୍ଷ ବନମାସ ଯାଇଛନ୍ତି ତ ସିଏ ଯେହେତୁ। କଷ୍ଟ ଅନୁଭବ କରୁଛନ୍ତି ମାନେ ସେମିତି ପରିସ୍ଥିତିର
ପତ୍ନୀଟେ ପାଇଥିଲେ ତାଙ୍କୁ ରାଜ ରାଜ ସୁଖ ଦବା ପରିବର୍ତ୍ତେ ବନବାସ ଦୁଃଖ ଦୁଖ ତାକୁ ଦେଲେ ଚଉଦ ବର୍ଷ ମାନ ଆସ ଦୁଃଖ ତାପରେ ସେଠୁ କିଛି ଦିନ ଆସିଲେ ସେ ଭାବିଲେ କି ଭଲସ ଟିକେ ଘର ସଂସାର କରିବି ଭଲ ଶ ରହିବି କିନ୍ତୁ ଧୋବା ଧୋବଣୀ କଥା ହେଲେ ଶ୍ରୀକୃଷ୍ଣ ଯୋଉ ରାମଙ୍କ ସହିତ ସୀତା ଗଲା ବନବାସ କୁ କିନ୍ତୁ ତାକୁ ରାବଣ ଉଠେଇ ନେଲା ତାର ସତୀତ୍ଵ ନାହିଁ ତ ସେଥିପାଇଁ ପାଇଁ ତା ସତିତ୍ଵ ପରୀକ୍ଷା କରିବା ପାଇଁ ଯାଇକି ରାମଚନ୍ଦ୍ର ତାକୁ କୋଉଠିକ ନାଇଁ ପୁଣି ପଠେଇଥିଲେ ବାନକୁ ନେଇକି ତାପରେ ସେଠି ନବ କୁସ ଜନ୍ମ ହେଲେ ସର୍ବଶେଷରେ ସୀତା ଅଗ୍ନି ପରୀକ୍ଷା ଦେଇକି ଭୂମି ଗର୍ଭକୁ ଚାଲି ଯାଇଥିଲେ। ତେଣୁ ଯଦି ମା ତା ଜନକ ଜନକ ନନ୍ଦିନୀ ଶୀତା ହୁଅନ୍ତା। ତୁ କି ଜଗ ମାନେ ଜଗ ଜଗତର ନାଥ ଜଗନ୍ନାଥ ଯିଏ କି ସ୍ଵୟଂ ରାମଚନ୍ଦ୍ର। ସିଏ ବି ହୁଅନ୍ତୁ ନା କାହିଁକି ତାଙ୍କୁ ବି ଦୁଃଖ କଷ୍ଟ କରିବାକୁ ପଡିଛି ତ ଆମେ ତ ଛାର ମଣିଷ। ତ ଆମକୁ କାହିଁକି ଶୁଣିବାକୁ ମାନେ ସହିବାକୁ ପଡିବ ନାହିଁ ବୋଲି ଭାବୁଛ।
ଠିକ କଥା ଆମେ ତ ସାମାନ୍ୟ ଛାର ପୋକ ସହିତ ସମାନ
ନିଶ୍ଚୟ ନିଶ୍ଚୟ ଛାର ପୋକ ତ ଭାଇ ବହୁତ ବଡ ହେଇଯାଉଛି ଶୁଣଛ ଭାଇ ଛାର ପୋକ ବହୁତ ବଡ ହେଇଯାଉଛି ଉକୁଣୀ ସହିତ ସମାନ କୁହ।
ଆଜ୍ଞା ତାପରେ ଆମେ କହିବା ଦେଖନ୍ତୁ ସତୀ ସୀତା ମାନେ ସିଏ କୋଉଟା ମାନେ ବିଦେହର ରାଜକନ୍ୟା ସିଏ। ସେି କେବେ ବି ଭାବିିନଥିଲେ କି ଆସିକି ସିଏ କେବେ ଭାବିନଥିଲେ କି ଆସିକି ଜଙ୍ଗଲରେ ରହିବେ ବୋଲି ତାଙ୍କ ପ୍ରେମ ପାଇଁ ଆତ୍ମସନ୍ମାନ ପାଇଁ ସିଏ ଆସିକି ଜଙ୍ଗଲରେ ରହିଲେ ରାମଚନ୍ଦ୍ର ସହିତ ତାପରେ ବି ରାବଣ ତାଙ୍କୁ ନେଇଗଲା ବୋଲି ସେ ତାଙ୍କ ନିଜକୁ ମାନେ ସମସ୍ତଙ୍କ ଆଗରେ ପ୍ରମାଣ ଦବା ପାଇଁ ମାନେ ନିଜ ଦେହକୁ ସିଏ ମାନେ ଆହୁତି ଦେଇଦେଲେ ମାନେ ଭାବନ୍ତୁ ମାନେ ସତୀ ସୀତାଙ୍କ ପରି ଗୋଟିଏ ମାନେ ସତୀ ସ୍ତ୍ରୀ ପାଇବା ବହୁତ କଷ୍ଟ ଏଇ ଯୁଗରେ। ସେ କୋଉ ଯୁଗରେ ଥିଲା ମାନେ ସେ ଯୁଗରେ ଥିଲା। କିନ୍ତୁ ବର୍ତ୍ତମାନ ଯୁଗରେ ତାଙ୍କ ପରି ଗୋଟିଏ ସ୍ତ୍ରୀ ପାଇବା ବହୁତ କଷ୍ଟ ସିଏ ତାଙ୍କ ନିଜ ସୁଖ ଦେଖିଲେ ନିଜ ସୁଖ ଦେଖିଲେ ନା ଭବିଷ୍ୟତ ଦେଖିଲେ ନା ବର୍ତ୍ତମାନ ଦେଖିଲେ ନା କିଛି ଦେଖିଲେ। କିଛି ବି ନୁହଁ ଖାଲି ସେ ତାଙ୍କ ସ୍ଵାମୀଙ୍କ ଖୁସି ହିଁ ଦେଖିଲେ।
ଆଜ କାଲିକା ଦୁନିଆରେ ଆମେ ଯଦି ଗୋଟେ ପତ୍ନୀ ଦେଖି ବା ସ୍ତ୍ରୀ ଜଣ ଆମେ ଯୋଉ କହୁଛେ ପତ୍ନୀ କହୁଛେ ସ୍ତ୍ରୀ କହୁଛେ ଜଣେ ବିବାହ କରୁଛି କଣ ପାଇଁ? ଆମେ ଭାବୁଛେ ଯେ ବିବାହ କରୁଛେ ଘର ସଂସାର କରିବା ବାପା ମାଙ୍କୁ ଖାଇବା ପିଇବାକୁ କରି କି ଦବ ଆମେ ଟିକେ ଟିକେ ବୁଲାବୁଲି କରିବା ଟିକେ ବୈବାହିକ ଜୀବନ ସୁଖ ହବା ପାଇଁ ଇଏ କରୁଛି କିନ୍ତୁ ନା
ଆଇସ୍
ପତ୍ନୀ ଧର୍ମ କଣ ପତ୍ନୀ ଶବ୍ଦର ଅର୍ଥ କଣ? ନା ପତନାତ୍ ତ୍ରାୟତେ ଇତି ପତ୍ନୀ ଯିଏ ସ୍ଵାମୀକୁ ପତନରୁ ଉଦ୍ଧାର କରେ ପତନ ଅର୍ଥ ଅର୍ଥାତ ବିପଦରୁ ଆପଦରୁ ସବୁଥିରୁ ଉଦ୍ଧାର କରେ ସିଏ ହଉଛି ପତ୍ନୀ। ପତ୍ନୀ ମାନ ନୁହେଁ ଯେ ସ୍ଵମୀ ଖାଲି ଆଣିକି ସୁନା ଗହଣା ଦେବ ପିନ୍ଧିକି ନାଇବ ବଶିବ ସେଇଟା ତ ନୁହେଁ ନା
ହ, ବର୍ତ୍ତମାନ କିନ୍ତୁ ବର୍ତ୍ତମାନ ଯୁଗରେ କିନ୍ତୁ ସେଇଟା ଏବେ ଚାଲିଛି। ସ୍ତ୍ରୀ ଚାହେଁ କି ସୁନା ସ୍ତ୍ରୀ ଚାହିଁକି ତାଙ୍କର ସ୍ତ୍ରୀ ମାନଙ୍କର ତିନୋଟି ଜିନିଷ ଦରକାର। ଖୁସି ଗହଣା ଆଉ ସୁଖ
ନିଶ୍ଚୟ ନିଶ୍ଚୟ ଗହଣା ବୁଲଣା ଆଉ। ବଡ, ବଡ ଗୁଣ୍ଡା କରିକି ଖାଇବା ଜାଣିଛନ୍ତି। ଖାଲି ଚିକେଣିଆଟା ଖାଇବି କିନ୍ତୁ କାହାକୁ କରିକି ଦେଇ ପାରିବୁନି।
ଦେଇ ପାରିବୁନି ଆଉ ଗହଣା ଗହଣା ତ ଆଜି ଅଛି କାଲିକି ନାହିଁ। କିନ୍ତୁ ସତୀ ସୀତା ପରି ଏମାନେ ଭଲ ପାଇବା ଦେଇପାରିବେ କି?
ତାଙ୍କ ଶାଶୁ ସହିତ ତାର ଜମା ପଡ଼େନା ଇଏ କହିବ ମୁଁ ମା ମାଛ ମୁଣ୍ଡ ତରକାରି ଯଦିକରିକି ଖାଇବି ଶାଶୁ କହିବ ନାଇଁ ଲୋ ମା ମୁଁ ଆଜି ଶାଗ ଭାଜି ଟିକେ କରକି ଖାଇବି ତେଣୁ ସିଏ କହିବ ଅ ତାଙ୍କ ନାମତ ହଉଚି ସୁଚିସ୍ମିତା
ଆଚ୍ଛା।
ହଁ ତେଣୁ ସିଏ କଣ କହିଲ ସିଏ ମତେ ଦିନେ କହୁଥିଲେ କହିଲେ ସଂସାରରେ ସମସ୍ତଙ୍କୁ ମୁଁ ସହିପାରିବି କିନ୍ତୁ ମୋ ଶାଶୁକୁ ମୁଁ ସହି ପାରୁନି। ଶାଶୁ ହଉଚି ମୋର ସବୁଠୁ ବଡ଼ ଶତ୍ରୁ ତାକୁ ଇଚ୍ଛା ହଉଛି ମାରିଦବା ପାଇଁ କି
ନାଇଁ ଶୁଣନ୍ତୁ। ଶାଶୁକୁ ଯଦି ଆମେ ମା ପରି ମାତା ପରି ସ୍ନେହ ଦବା ମା ପରି ଦେଖିବା ତ ଶାଶୁବି ବୋହୂକୁ ଝିଅ ପରି ଦେଖିବ ଝିଅ ପରି ସମ୍ମାନ ଦବ। ଆଉ ଆମେ ନିଜେ ସମ୍ମାନ ନଦେଇକି ଯଦି ସାମ୍ନାବାଲା ସାମ୍ନାବାଲା ଠାରୁ ଆଶା କରିବା ସିଏ ସମ୍ମାନ ଦବ
ଇଏ ଇଏ ତ ଇଏ ହଉଚି ତମର ସୀତା ପରିବର୍ତ୍ତେ ହଉଚନ୍ତି କଣ କହିଲେ ଆ ସୁପ୍ ସୂପ ନେଖା କ୍ୟାରେକ୍ଟର ମାନେ ପ୍ରଚାର ଚଳଚିତ୍ର ଅଭିନୟ କରୁଛନ୍ତି ତାଙ୍କ ଶାଶୁ କଇ ମାନେ କଣ ସୁମିତ୍ରା କୌଶଲ୍ୟା ବଦଳରେ ନା ହିଡ଼ିମ୍ବା ରାକ୍ଷାଶୁଣିର ଅଭିନୟ କରୁଚି ତେଣୁଦି ଜଣଙ୍କର ରୋଲଟା ବହୁତ୍ ଭଲ ଭାବରେ ଚାଲିଚି।
ଆଚ୍ଛା ଇଏ ସୁପନେଖାକୁ ସିଏ ହିଡିମ୍ବା।
ହଁ, ଯୁଦ୍ଧଟା ଭଲ ରକମର ହୁଏ। ମୁଁ ତାଙ୍କୁ ଥରେ ଗୋଟେ ମଜା କଥା ଶୁଣନ୍ତୁ ମୁଁ ଥରେ ତାଙ୍କୁ କହିଲିକି ଚୁଡା ଧିରେ ମତେ ଯଦ୍ଦୀ ସମୟ ନମିଳେ ମୁଁ ଚୁଡା ଧିରେ ଏମିତି ପିଆଜ ଆଉ କ, ଟ, ଟ, ମାନେ ବିଲାତି ପକେଇକି ତାକୁ ଗୋଟେ ଉପମା ଟାଇପିର କରେ। ତ ସେଇଟା ଖାଇବାକୁ ବହୁତ୍ ସହଜ ହୁଏ ମାନେ ଭଲ ଲାଗେ ପାଟିକୁ ଆଉ ସହଜବି ହୁଏ। ସିଏ ତାଙ୍କ ଶାଶୁ ଘରକୁ ଯାଇଚି ତାଙ୍କୁ ଦିନେ କରିଦେଇ ସମସ୍ତେ ଖାଇଲା ପରେ ଖାଦ୍ୟର ପ୍ରଶଂସା ବହୁତ୍ ଭଲ କରିଚନ୍ତି କିନ୍ତୁ ତାର କିଛି ତା ପରେ ତାଙ୍କ ତାଙ୍କ ଶାଶୁ ବୋହୂ ଭିତରେ ବଢ଼ିଆ ପିଟା ହେଇଛନ୍ତି ମତେ ଆସିକି ଆମ କାର୍ଯ୍ୟ ଖେତ୍ରରେ କହୁଚି କି ତୁମତେ ଦେଲୁ ସେଚୁଡ଼ା ସନ୍ତୁଳା ଉପମା ବନେଇକି ଖା ଖାଇବା ଶିଖେଇଲୁ। ମୁଁ ଦେଲି ମୋଶାଶୁ ବହୁତ୍ ଖୁସି ହେଇଗଲା ମୁଁ କହିଲି ଯାହା ହଉ କମ୍ ସମୟରେ ଭଲ ଜିନିଷ ଟେଷ୍ଟେ ଛି ଜିନିଷଟା ହଉଚି ହେଲ୍ଦି ଫୁଡ୍ ଟା ଏମିତିକି ଶରୀର ପାଇଁବି ଭଲ ସାସ୍ଥ୍ୟ ପାଇଁ ଭଲ ଜିନିଷଟା କି ତାପରେ ତାଙ୍କର କଣ ହେଲା ଜିନିଷ ଖାଇଲା ପରେ ଘଣ୍ଟାଏ ପରେ ମୋସହ ଝଗଡା କରିଚନ୍ତି ଆଉ ମୁଁ ଭୁଲରେ ଦେବିନି ମୁଁ କହିଲି ଆବେ ସେଥିରେ ଚୁଡ଼ା ସନ୍ତୁଳାର ଅଭିନୟ କିଛି ନାହିଁ।
ଆପଣଙ୍କ ସହିତ କଣ ପାଇଁ ଝଗଡା କରିଛନ୍ତି ସିଏ?
ନାଇଁ ମୋସହିତ ଝଗଡା କରିନାହାନ୍ତି ତାଙ୍କ ଶାଶୁ ସହିତ ତାଙ୍କର ଝଗଡା ହେଇଗଲା।
ମାନେ ସିଏତ ଖାଦ୍ୟ ଖାଦ୍ୟତ ତିଆରି କରିକି ଦେଲେ ଏମାନେ ସେଥିରେ ଝଗଡ଼ା ହବାର କାରଣ କଣ?
ସି ସିଏ ସେ ଝଗଡ଼ାର ଅଲଗା କିଛି କାରଣ ଥିବ କିନ୍ତୁ ଇଏ କହୁଛନ୍ତି କି ଝଗଡ଼ାର କାରଣ ହଉଛି ଚୂଡ଼ା ସନ୍ତୁଳା ତବିଚରା ଚୂଡ଼ା ସନ୍ତୁଳାଟା ମଝିରେ ବଳି ବଳି ପଡ଼ିଗଲା ବୁଝିପାରୁଚନ୍ତି।
ଆଚ୍ଛା ମାନେ କଥାରେ ଯେମିତି ଅଛି ଇ ସୀତା ପାଇଁ ସୀତା ପାଇଁ ରାମାୟଣ ଚୂଡ଼ା ସନ୍ତୁଳା ପାଇଁ ମହାଭାରତ ଆଉ।
ହଁ ହଁ।
ହଁ ତାଙ୍କ ଭିତରେ ସେମିତି ସୁପରେଖା ଆଉ ହିଡିମ୍ବା ତାଙ୍କ ଭିତରେ ସେମିତି ଯୁଦ୍ଧ ଚାଲିଥିଲା ଏମାନଙ୍କ ଶାଶୁ ବୋହୂ ଭିତରେ ସେମିତି ଯୁଦ୍ଧ ଚାଲିଚି ଆଜିକା ଯୁଗରେ ସେଟା ଆଜି କା ଯୁଗରେ ସେଟା ମାନେ ହେଇଗଲାଣି ମାନେ ଘରେ ଘରେ ସେମିତିକା ପରିସ୍ଥିତି ଏବେ ବୁଝିଲାଣି।
ଆ ଆଜ୍ଞା ଭାଇ ମତେ ଯୋଉ ପ୍ରବଳରେ ଜୋରେ ନିଦ ଲାଗିଲାଣି। ମୁଁ ଯାଉଛି ଶୋଇବି ବହୁତ ବିଳମ୍ବ ହେଲାଣି। ଆଉ ରହୁଛି କାଲି କଥା ହବା ଆଉ। ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ଜୟ ମା ଶାରଳା।